ହ୍ୟାଲୋ।
ହଁ ଶୁଣା ହୋଉଛି।
ଆଜ୍ଞା ଛୁଖ ହଉଛି ମାନେପଣ ମାନେ କଷ୍ଟ କରୁଛନ୍ତି।
ହଁ ହଁ ଶୁଣା ହୋଉଛି।
ଆଜ୍ଞା କୁହ।
ଆଉ କଣ ରାତି ଖାଇବା କଣ ସବୁ।
ମୁଁ ତ ସନ୍ଧ୍ୟାବେଳଷ ଖାଇଥିଲି କଣ ସନ୍ଧ୍ୟା ହେଲେ ତ ଖାଇ ଖାଇଇଥିଲି ମୁଁ ଓଟସ୍।
ଓହ କ୍ଷୀର ସାଙ୍ଗେ ମିଶେଇକି ତ।
ନା ନା କ୍ଷୀର ନୁହଁ ଆମର ଏଇ ଆମର କଣ କହିଲ ମାନେ ଓଟସ ମ୍ୟାଗି ମସଲା ମାନେ ମାନେ ମ୍ୟାଗି ମସଲା ପକେଇକି ଫୁଟେଇକି। ନ ନାଇଁ ଯେମିତି ମ୍ୟାଗି ଖାଆନ୍ତିନି ମ୍ୟାଗି। ସେମିତି କ୍ଷୀର ସବ ଖାଏଯାଏ ଟିକେ ରାଗ ଟା ଖାଇବାକୁ ଇଛା ହେଲା ତ।
ନାଇଁ ଓଟ୍ସ ଟା କେମିତି ସେଇଟା ଆଉ ମାନେ କେମିତି କର ନିଜେ କରିଥିଲ।
ହଁ ମତେ ହଁ ସିଏ ଆନେ ମୋ ଦିଦି କରିଥିଲା କି ମତେ ବି ଆସେ ସେ କେମିତି କହିଲେ। ମାନେ ଆମର ଆକଚୁଆଲି ଯେ ମାନେ ଯେମିତିଆ ମାନେ ଯେମିତି ପାଣି ଫୁଟଉନ କି?
ହୁଁ।
ସେମିତି ପାଣି ଫୁଟେଇ ଦବ। ପାଣି ଫୁଟିଲା ପରେ ସେଥିରେ ମାନେ ପାଣି ଫୁଟିଲା ପରେ ସେତିକି ବେଳେ ମ୍ୟାଗି ମସଲା ଆମେ ଯୋଉ ଆସେ ମ୍ୟାଗି ମସଲା ଯୋଉ ଆମର ନେଷ୍ଟଲେ ମ୍ୟାଗି ମସଲା। ହଳଦିଆ ପ୍ୟାକେଟ ପାଞ୍ଚ ଟଙ୍କିଆ ହଳଦିଆ ପ୍ୟାକେଟ୍ ସେଇଥିରୁ ପକେଇଦବ ଅଳ୍ପ ଟିକେ।
ହୁଁ।
ତାପରେ ଓ ଓଟସକୁ ପକେଇ ଦେଇକି ଘାଣ୍ଟି ଦବ ଆଛା ଟମାଟୋ ବି ପକେଇ ପାରିବ।
ଆଛା ଟମାଟ ପିଆଜ ବି ପକେଇ ପାରିବ।
ଯେମିତି ମ୍ୟାଗି କରୁଚ ସେମିତି ଡିଟୋ।
କେମିତି ଲାଗେ ସ୍ଵାଦ କେମତି ଲାଗେ?
ସ୍ଵାଦ ମ୍ୟାଗି ଭଳିଆ ଆପଣ ମ୍ୟାଗି ଆପଣ ଆପଣ ଆଜ୍ଞା ମାନେ ଯୋଉ ଆପଣ ଯା ଯୋଉ ହଳଦିଆ ପ୍ୟାକେଟ୍ ଆସେ ହଳଦିଆ।
ହଁ ହଁ ମୁଁ ତରକାରୀ ବି ପକାଏ ସେ ମସଲା ଆଣିକି।
ହଁ ତ ସେଇ ହଲଦ ମାନେ ଆପଣ ମାନେ ମାନେ ଆପଣ ମାନେ ମ୍ୟାଗି ତ ଖାଇଥିବେ ନା। ମ୍ୟାଗି ଯାହା ଲାଗେ ଏଟା ସେଆ ଖାଲି ମ୍ୟାଗିର ଏକେ ସେ ମଇଦା ଇଏ ଓଢ଼ସ୍।
ଏଇ ଭଗବାନ ମୁଁ ବି ଭାବୁଚି ଓଢ଼ସ୍ ଖାଲି କ୍ଷୀରରେ ବନେଇକି ଖାଏ ଆଉ ଦେଖିଥିଲେ ଓଢ଼ସ୍ ଉ ଉପମା ତ କେବେ ପନିର ଓଢ଼ସ୍ ମାନେ ଦିଟା ଡବା ଗୋଟେ ଡବା ଫୋକ ମାରିକି ପଇଲା ଗୋଟେ ଡବା ଆମ ଘରକୁ ପଠେଇଥିଲି ମୁଁ କହିଲି କିଏ କ୍ଷୀର ତ ମୁଁ ମଗାଏନି କିଛି ସେତେ ଭଲ ପାଏନି ତାପରେ ପ୍ୟାକେଟ୍ କ୍ଷୀର ତ ଦେଖୁଚ କେତେ କେମିକାଲ ବୋଲି ମୁଁ ମଗେଇନି କି ସେଥିରେ ଖାଇନି ମୁ ଓଢ଼ସ୍ ଟା କରିବି କଣ। କିଛି ନାାଇଁ ଖାଲି ଫେସବୁକ୍ ରେ ଯୋଉ ହଉ କଣ ଗୋଟେ ଭିଡିଓ ଆସିଲା ଫେସ୍ ପ୍ୟାକ୍ ବନା ସେଟା ଗ୍ରାଇଣ୍ଡିଙ୍ଗ କରି ଅଧା ରଖିଚି ମୁହଁରେ ଲେପେ ଲିପାପୋତି କରିବି। ମୁଁ ଏତେ ମୁଣ୍ଡ ଲଗେଇ ପାରଲିନି ଯାହା ହଉ ଭଲ ରେସିପିଟେ ଦେଲ। କାଲି ଯାଇକି ମସଲା ଆଣିକି କାଲି ବନିବେ ଯୋଉ ଅଧ ଅଧଡବା ଆହୁରି ପଡିଚି ତାକୁ ସାରିବି।
ଆଜ୍ଞା ଆ ଆ ଆପଣ ଯେବେ ଖାଇ ଦିଅନ୍ତୁ ପାଟିରେ ଲାଖିଗନେ ସବୁ ମାନେ ଖାଇବାକୁ ଇଛା ହବ। ଦେଖ ସେ ଖାଲି ଖାଇଲେକ୍ଷୀର ମାନେ କ୍ଷୀର ଇଚ୍ଛା ହବନି ସବୁବେଳେ ଖାଇଲେ। ସେଥିପାଇଁ ଟିକେ ନୂଆ ଆଇଟମ୍ ଦେଖିଲେ ଇଚ୍ଛା ହବ ତ ମୁଁ ବି ସେୟା କହିଲି ମୁଁ ବି ଜାଣିନଥିଲି। ଆପଣ ନହେଲେ ଅଧିକ ଆପଣ ନହେଲେ ମାନେ ଅଳ୍ପ ଟିକେ ତେଲରେ ମାନେ ଚାମୁଚେ ତେଲରେ ହେଲା ଚାମୁଚେ ତେଲରେ ଟିକେ ପିଆଜ ଭାଜିଦବ ପିଆଜ ଭାଜିଲା ପରେ ସେଥିରେ ଟିକେ ଇଏ ପ କଣ କଇଲେ ଆମର ଟିକେ ଟମାଟ ଭାଜିଦବ ଅଳ୍ପ ଅଳ୍ପ ଭାଜିଲା ପରେ ତା ଦେହରେ ପାଣି ପକେଇଦବ ମାନେ ଗ୍ଲାସ୍ ଟେ।
ହଁ।
ଆରେ ପାଣି ବହୁତ୍ ପକେଇଲେ ସେ ଜକଜକି ହେଇଯିବ ପାଣି ପକେଇଲା ପରେ ତାପରେ ତମେ ସେଥିରେ ଆମର ଇଏ ମାନେ ଆମର ଇଏ କଣ ସେଇଆତ ଓଢ଼ସ୍।
ହଁ।
ଆପଣ ସେଥିରେ ଓଢ଼ସ୍ ପକେଇକି ଓ ତାକୁ ତା ମାନେ ପାଣି ଉଠିଲା ପରେ ଓଢସ୍ ସେ ପୁରା ମାନେ ସେ ପୁରା ମାନେ ପାଣି ପିଇଦବ ନା।
ହୁଁ।
ତାର ପାଣି ପିଇଲା ପରେ ହେଇଗଲା ଆଉ। ଏରାପରେଘଣ୍ଟାପରେ ହେଇଗଲାଓଢ଼ସ୍ ରେଡି ତ ଆପଣଖାଇବେ ଆଉ। ଲୁଣ ପକେଇ ଲୁଣ ପକେଇ ଖାଲି ଲୁଣ ମ୍ୟାଗି ମସଲା
ଆଚ୍ଛା ଘୁୁରା ଟାଇପିର ହେଇଯିବ ଆଉ।
ଆଜ୍ଞା।
ମାନେ ଘୋରା ଯାଉ। ହଁ ମାନେ ଘୁରା ସେଇ ତାର ଯେମିତି ରୁହେ ଯେତିକି ତାର ପରିମାଣ। ମାନେ ବେଶୀ ପାଣିଆ ନାହିଁ କି ବେଶୀ ଆଣ୍ଟୁଆ ନାହିଁ ସେତିକିରେ ରଖାଯିବ ନାଇଁ।
ଆଜ୍ଞା ଆଜ୍ଞା ଆଜ୍ଞା।
ସେ ତ ପରିବାପାଇଁଚୁନ୍ ଚୁନ୍ କରିକି କାଟିକି ପକେଇଲେ ହବ ପିଆଜ ସାଙ୍ଗେ।
ହଁ ପରିବା ପକେଇନେ ହବଯେ ଆପଣ ଆଗ ଥରେ ମାନେ ଆପଣ ଦେଖ ଆପଣ ଆଉଥରେ ଟ୍ରାଏ କରିବେନି ଆପଣ ଥରେ ଆଗ ତାକୁ ନର୍ମାଲି ଟ୍ରାଏ କର ଯଦି ଭଲ ଲାଗିଲା ତ ପଜେ ମିଲ୍କ ଖାଇବେ କାରଣ ବେକରେ ପକେଇବେ। ଯଦି ଭଲ ଲାଗିବ କିଏ ଖାଇବ ତ ଥରେ ଟ୍ରାଏ କର। ଟ୍ରାଏ କର ଟ୍ରାଏ କଲାଯଦି। ଭଲ ଲାଗିଲା ମତେ ଭଲ ଲାଗିଲା ଆପଣଙ୍କୁ କହୁଛି ଆପଣଙ୍କୁ ଭଲ ଲାଗିବ। ଯଦି କଣ ମାଗି ମସଲା ତ ଆପଣ କହୁଛନ୍ତି ଆପଣ ସବୁବେଳେ ପକେଇ ସବୁ ତରକାରୀରେ ତ ଆପଣଙ୍କୁ ପକେଇଲେ ଭଲ ଲାଗୁଥିବ ନା।
ହଁ ସେଟା ଭଲ ଲାଗେ ଆଗ ତ ଆଣିକି ବହୁତ ପକାଏ ଆଉ ଆଣୁନି ଆଣୁନି ବୋଲି କଣ ସେ ଯୋଉ। ହଁ ନିଉଜୁ ଚାନେଲ ଆଲତୁ ଫାଲୁତୁ ଦେଲା ନି କି। ମ୍ୟାଗି ମସଲା ରେ ଏଟା ମିସେ ସେଇଟା ମିସେ ଏମିତି ଆଣିନି ଆଉ। ମୁଁ ଆଗ ଆଣେ ଆଗ ଆଣିକି କଣ ବନାଏ କହିଲ ସିମେଇ ଉପମା।
ଆଜ୍ଞା।
ଏତେ ଫ୍ରେଶ ଲାଗେ ବହୁତ ବଢିଆ ଲାଗେ।
ଓହୋ।
ସେଇଥିରେ ପକାଏ ଯେ ମତେ ଭଲ ସେତ ସବୁ ପରିବା ପକେଇକି ସିମେଇ ଉପମା ଟା ବନାଏ ଝିଅ ଗୋଟେ ଏମିତିଆ ମମି ମୋ ପାଇଁ ରଖିଥାଏ ବହୁତ ଭଲ ଲାଗେ ମ୍ୟାଗି ପରିକା ଲାଗେ। ମ୍ୟାଗି ହେଲା ତାର କଣ ଲମ୍ବା ଲମ୍ବା ଅଛି ଛୋଟ। ଛୋଟ ଛୋଟ ଅଛି କିନ୍ତୁ ଭଲ ଲାଗେ ପୁରା ଆଉ।
ଆଜ୍ଞା ବୁଝିଲି ତ ମୁଁ ବିଟେ ଜାଣିନଥିଲି ଏମିତି ଥରେ ଏମିତି ଥରେ କଣ ମାନେ ଏମିତି। ସେ ବନଉ ବନଉ ଖାଇଲେ ଭଲ ଲାଗିଲା ଯେମିତି ମ୍ୟାଗି ଲାଗେ ଆମର ସେମିତି ଲାଗିଲା। ମୁଁ କହିଲି ମା ତମକୁ କହିଲି ଯଦି ଆମେ ମଇଦା ମାଂସ ଖାଇବା ତ ଆମେପୁଲି ଯିବା ନା।
ହୁଁ
ମୋଟା ହେଇଯିବା ତ ଏଇଟା ଖାଇଲେ ତ ଦେହ ଲାଗିବ ଦେହ ଷ୍ଟ୍ରଙ୍ଗ ହବ।
ହୁଁ
ତ ସେଇଟା ଆଉ କିଛି ନାଇଁ କିଛି ମା ମାନେ ଯିଏ ମ୍ୟାଗି ମ୍ୟାଗି ଆଇଡିଣ୍ଟି ଥିବ ମଇଦା ପାଇଁ ତାକୁ ଏଇଟା ଭଲ ଲାଗିବନି ସେ ତ ମ୍ୟାଗି ପାଇଁ ପସନ୍ଦ ଥିବ ନା
ନାଇଁ ଓଟସ୍ସ ର ଗୋଟେ ଅଲ ବାସ୍ନା ଥାଏ ଯଦି ଅଟ୍ସ ତମକୁ ପସନ୍ଦ ନର୍ମାଲ ତମେ କେମିତି ବି ଖାଇପାରିବ କ୍ଷୀର ହଉ ପାଣିରେ ହଉ ତାହେଲେ ଏଇଟା ଭଲ ଲାଗିବ ମାନେ ଓ ଅଲଗା ଗୋଟେ ବାସ୍ନା ଆସେ ଜଣ ଜଣଙ୍କୁ ପସନ୍ଦ ମତେ ତ ବହୁତ ଭଲ ଲାଗେ ଅଟ୍ପ ଖାଇବା ପାଇଁ କିନ୍ତୁ ମତେ ବହୁତ୍ ପସନ୍ଦ କିନ୍ତୁ ଉପମା କେବେ ବନେଇନି ଦି ଏଇ ଟାଇପ୍ ର ବନେଇଲି ଖାଲି ସେ କ୍ଷୀରରେ ଗୁଳେଇକି ମୋ ଝିଅ କେବେ ଖାଇବନି କିନ୍ତୁ ମତେ ଭଲ ଲାଗେ ମୁଁ ଖାଇଦିଏ ତାକୁ ଏମିତି କରିକି ଦେବେ ସେ ବି ଖାଇବ ହୁଁ
ସେ ସିଆ ଆପଣ ସେ କହିଲ ଯେମିତି ହେଲେ ଖାଇବେ ଏଇଟା ଆପଣ ମୁଁ କହୁଛି ଆପଣ ଯେମିତି ହେଲେ ଖାଇବେ ମାନେ ଏଇ ଟା ଏଇ ଯୋଉ ଆପଣ ଜିନିଷ ଟା ଟେମ୍ପରାରି ଅପ୍‌ମେଟିକ୍ ମାନେ ଟିକେ ରାଗ ଲାଗେ ଟିକେ ପୁରା ପୁରା ମସଲା ମସଲା ଲାଗିବ ସ୍ଵାଦ ଲାଗିବ ଖାଇହବ।
କାଲି ତ ସକାଳେ ଯିବ ଟ୍ୟଉସନ ହେଇ ଝିଅକୁ କାଲି ତ ଅଛି ସ୍କୁଲ ଛୁଟି ସବୁ ତମର ତ ଥିବ କଲେଜ୍ ଛୁଟି ନା।
ହଁ କାଲି ମହରମ୍ ପା,
ହଁ ତ ଯୋଉ ଟ୍ଯୁଉସନ ନେଇଯିବେ ସେଇଠୁ ମସଲା କିଣିକି ଆଣିକି, ବନେଇବି କାଲି ସକାଳ ଟାଇମ୍ ଟା ସେଇଟା ହିଁ ଖାଇବି ବନେଇକି ଆଉ
ଆଜ୍ଞା ସିଏବି ଖାଇଲେ ସେ ଗୋଟେ ପ୍ରୋଟିନ୍ ଜିନିଷ ନା
ହଁ ସେ କେତେ ବଡ ପ୍ୟାକେଟ୍ ମଗେଇଥିଲ ଜିଓ ମାର୍ଟ ସେଟା ଅଫର ଥିଲା। କେଜି କି ଆଟା ମଗେଇଥିଲି ମତେ ଷାଠିଏ ନା ସତୁରି ଟଙ୍କାରେ ମିଳିଯାଇଥିଲା ତା ସେତେବେଳେ ଅଫର ଟାଇମ୍ ରେ ତ ମଗେଇ ଦେଇଥିଲି। କିନ୍ତୁ କଣ କରିବା କ୍ଷୀର ତ ସବୁବେଳେ ମଗେଇ ହଉନି କାରଣ ଦେଶୀ କ୍ଷୀର ଠିକ୍ ସହରରେ ମିଳୁନି ଆଉ ଯୋଉ କ୍ଷୀର ରା ଦଉଛନ୍ତି ତ ଜର୍ସି ଗାଈ ଦୁଇରେ ସେ କଣ କେମିକାଲ୍ ମିଶଉଥିବେ ଚିହ୍ନା ଜଣା ନାହିଁ ବୋଲି ମୁଁ ମଗାଏନି। ପ୍ୟାକେଟ୍ ତ ତାଠୁ ଖରାପ ଆହୁରି ଖରାପ୍ ତାଠୁ
ଆ ଆପଣ ମାନେ ଓମଫେଡ କ୍ଷୀର ଖାଆନ୍ତିନି?
ନା କେବେ କେମିତି ମନ ହେଲେ ମନ ଟା ତ ମଝିରେ ମଝିରେ ହବ ନା କେବେ କେମିତି ମନ ହେଲେ ଗୋଟେ। ଆଣିକି କେବେ କେମିତି ଗୋଟେ ପ୍ୟାକେଟ ଖାଇଦିଏ କିନ୍ତ ପୁରା ଡେଲି ନାହିଁ କାରଣ ସେ କ୍ଷୀର କଣ ମିଶୁଛି ଆମେ କଣ ଦେଖୁଛନ୍ତି କୁହ। କିଏ କହୁଚି ସର୍ଫ ପାଣି ମିସଉଛି। କିଏ କହୁଛି ସର୍ଫ ପାଣି ମିଶୁଛି କିଏ କହୁଛି ଆଉ କଣ ମିଶୁଛି ସନ୍ଦେହ ରହୁଛି।
ଆମର କିନ୍ତୁ ଡ଼େଲୀ ସେଆ ଆସେ ଆମର ସର୍ଦିନକୁ ଡେଲିରେ ବି ଆସ ବେଳେ ବେଳେ।
ତମେ କଣ ପାଇଁ ଏମିତି ନର୍ମାଲ ଦେଶୀ କି ଗାଈ କ୍ଷୀର କଣ ପାଇଁ ମଗଉନ ପ୍ୟାକେଟ୍ କ୍ଷୀର କଣ ପାଇଁ?
ଆମର ଗାଈକ୍ଷୀର କେହି ଖାଆନ୍ତି ନି ଘରେ, ମାନେ ମୁଁ ଖାଏ। ଆଜ୍ଞା ମୁଁ ଖାଏ ମୁଁ ଖାଏ ମୋ ବାପା ଖାଆନ୍ତି ଆ ମୋ ବୋଉ କ ମୋ ଦିଦି ମାନଙ୍କୁ ପସନ୍ଦ ନୁହେଁ ତ ଘରେ। ସେଥିପାଇଁ ଆସେନି ଗାଈ କ୍ଷୀର, ମୁଁ ଖାଏ ମୁଁ ମୁଁ ଦୁନିଆରେ ଯଁ କୋଉଠେ ମୁଁ ଖାଏ ମୁଁ ସବୁ ଖାଏ।
ହଁ ସେଇଟା ଅରିଜିନାଲ ଟା ନା ଅରିଜିନାଲ ସ୍ମେଲ ଆସିବ ଏଥିରେ ସ ମିଶୁଛି ସ୍ମେଲ ଆସିବନି ବୋଲି। ତ ଏଇଟା ଭଲ ଲାଗେ ଲୋକଙ୍କୁ ଆଉ।
ଆମର ଆକ୍ଚୁଲି ଗାଁରେ ଗାଈ ର ରଖଥିଲେ ଏବେ ଗାଈତ ଆମର ମାନେ ଗାଈତ ମଲାଣି ଦୁଇ ହଜା ଚରଳିକୁ ଛୋଟ ସେତେବେଳେ, ଆମ ଗାଁରେ ଗାଈ ରଖାହଉଥିଲା। ତ ଆମ ଗାଁ ଟାରେ ଗାଈ ତ ଗାଁରେ ଗାଈ ରଖିଥିଲେ। ଆମର ଗୋଟେ ଥିଲା ମାନେ ଗୋଟେ ଥିଲା ଗାଈ ଗୋଟେ ଥିଲା ତ ଆମର ଆମ ଯୋଉ କ୍ଷୀର ଦିଏ ତ ଆମର ମାନେ ଘର ଲୋକ ଏତେ ଖାଆନ୍ତିନି। ସମସ୍ତଙ୍କୁ କମ୍ ଥାଏ।
ହଁ ନାଇଁ ସେଇଟା ବେଶୀ ସମୟ ଫୁଟ୍ ଟେଇବ। ଆମ ଗାଁରେ ମୁଁ ତ ତମ ଘର କଥା କହିପାରେ ଆମ ଘରେ ମୋ ବୋଉ ଯେମିତି କ୍ଷୀର ଟା ଟିକେ ଫୁଟିଯିବ, ଦି ମିନିଟ୍ ଯାଇନଥିବ ତାକୁ ବନ୍ଦ କରିଦବ ଗ୍ୟାସ। ଏ ଦଶ ପନ୍ଦର ମିନିଟ୍ ମରୁ କ୍ଷୀର ଟା ମରୁ ସେ ତା ସ୍ଵାଦ ଟା ବାହାରିବ ନା ଆଉ। ସାଙ୍ଗେ ସାଙ୍ଗେ ଫୁଟିଥିଲେ ବନ୍ଦ କରିଦବ, ସ୍ମେଲ୍ ଟା ରହିବନି ବକ୍ସିଆ ସ୍ମେଲ୍ ଗନ୍ଧ ହବ ନା।
ଆଜ୍ଞା ସତ କଥା।
ଆ ତାକୁ ଦଶ ପନ୍ଦର ମିନିଟ୍ ପୁରା ତା ପାଣି ମରିବ ତା କ୍ଷୀରରୁ ସେଟା ମରିଲେ ସେ ବକ୍ସିଆ ଗନ୍ଧ ଟା ଟିକେ ମୋତେ ତ ସେ ଭଲ ଲାଗେ। ମୋତେ ବେଶୀ ମୁଁ ଫରକ୍ ସେତେ ଜାଣିପାରେନି କିନ୍ତୁ ମତେ କହେ ଏ ପ୍ୟାକେଟ୍ କ୍ଷୀର ଗୁରା ସେତେ ଭଲ ଲାଗେନି। ଏବେ ତ ଗୋଟେ କଣ ଆସୁଚି କଣ କି ଗୋଲଡ ଗୋଟେ ଆସୁନି?
ଓମଫେଡ୍ ଗୋଲଡ ନା କଣ ଗୋଟେ।
ହଁ ହଁ ଓମଫେଡ୍ କଣ ଗୋଟେ ପ୍ରଗତି କ୍ଷୀର ଆସ୍ ସେ ବି ଓମଫେଡ୍ ଗୋଲ୍ଡ ଗୋଟେ ପ୍ରଗତି କ୍ଷୀର ସବୁ ଆସିଚି।
ହଁ ହଁ ହଁ ସେଇଥିର ନା କଣ ଗୋଟେ ସେଇଟା ଥରେ କଫି ବନେଇଥିଲି ଭଲ ଟେଷ୍ଟ ଥିଲା। କିନ୍ତୁ ମୁଁ ସବ୍ ସବୁଦିନ ଆଣେନି। କେବେ କେମିତି ଏବେ ତ ଯୋଉ ପାଞ୍ଚ ଛମାସ ଏଇଥିବ ନାହିଁ, ଯିଏ ବି ଆସିବେ କୁଣିଆ ଘରକୁ ଆସିଲେ ତାହେଲେ କ୍ଷୀର ଟେ ଅଣାଯିବ ଘରକୁ। ନହେଲେ ମ ନହେଲେ ଆଣାଯିବ ନହେଲେ ସେମତି ନାହିଁ। ମୁଁ ଏମିତି ଘରେ ପି ସେ ଯୋଉ ମିକ୍ସଚର୍ ବିସ୍କୁଟ୍ ରଖନ୍ତି ବି ମୁଁ ରଖିନି ଘରେ। ରଖିଲେ ମାନେ ତ ସବୁବେଳେ ଦିନରାତି ଖାଇବେ। ଏମତି ଇଚ୍ଛା ହେଲା ସବୁବେଳେ ତ ଝିଅକୁ ସ୍କୁଲ ନେଇ ଦଉଚି। ଟିଉସନ୍ ନେଇ ଦଉଚି ନା। ମନହେଲା ଆଣିକି ଖାଇଦବୁ। କିନ୍ତୁ ଘରେ ଥିଲେ ଆଉ ଭୋ କ ହେଲେ ଭାତ ଖିଆ ଯିବନି। ଘରେ ଥିଲେ ଭୋକ ହେଲା ମାନେ ସେ ମିକ୍ସଚର ବିସ୍କୁଟ୍ ଚାଲିବ।
ତା ଅପେକ୍ଷା ନ ଆଣିବା ଭଲ ଦେହ ଖରାପ ହବ। ଏମତି ତ ସବୁବେଳେ ଯାଉଚି ମନହେଲେ ଆଣିବି। କିନ୍ତୁ ଏଇନା ଘରେ ଖାଇବା ବନ୍ଦ ହେଇଯିବ ନା।
ହୁଁ ହୁଁ ବୁଝିଲି।
ସେଥିପାଇଁ ମୁଁ କେଭେ ସେସବୁ ଆଣେନି। ଆଣିଲେ ତ ଗୋଟେ ପ୍ୟାକେଟ୍ ଆଣିଲେ ତ ଗୋଟେ ଦିନି ପଳଉଥିବ। ତମର ତ ତମେ ତିନି ଜଣ ଅଛ ମାନେ ତମର ଗୋ ଟେ ଦିନି ଯାଉଥିବ କି ନାହିଁ କହିପାରିବିନି।
ଆମର ବିସ୍କୁଟ ମୁଁ ଖା ମୁଁ ମୁଁ ପୁରା ବିସ୍କୁଟ ଖାଏନି ମୁଁ ଖାଏ। କଲେଜ୍ ଯାଉଚି ଏତେ ଆଉ ଖାଇବୁ ଟାଇମ୍ ହଉନି। ମୋ ମାନେ ମୁଁ ମିକ୍ସଚର ଦି ଦିନି। ମୁଁ ଆପଣଙ୍କୁ କହୁଚି ଆପଣଙ୍କୁ ପୁରା ଖୋଲା କଥା କହୁଚି ମିକ୍ସଚର ମୁଁ ବା ଆଜ୍ଞା
ମୁଁ ଆଣିଲେ ଦି ଦିନି ଦି ଦିନ ମାନେ ଭୁକ ଲାଗିଲା ମାନେ ଆଉ ଭାତ ମୁଁ ମନ ହବନି ସେ ମିକ୍ସଚର ସେଉ ଖାଲି ଖାଇଲିି।
ଆଜ୍ଞା। ମିକ୍ସଚର ସେଉ ଆସିଲାଣି ମାନେ ହଁ ସେଇଟା ଦିନରୁ ଦି ଦିନି ହବନି।
ହଁ। ସେ ସେଇଟା। ସେଇଟା ମୋର ଗୋଟେ ଦଣ୍ଡିସ୍ ବାହାରିଗଲା ସେଦିନଠୁ ଆଉ ଆଣୁନି। କେବେ ମନ ହେଲେ ଟିକେ ଆଣିକି ପ୍ୟାକେଟ୍ ଛୋଟ ପ୍ୟାକେଟ୍
ଆଚ୍ଛା ହଉ ଆଜ୍ଞା। ଗୋଟେ କାମ ଅଛି ମୁଁ ଟିକେ ପରେ କଥା ହଉଚି ଆଉ।